ଶୁଭାଯାଉ
ନମସ୍ତେ ବନ୍ଧୁ।
ନମସ୍କାର୍।
କଣ କରୁଥିଲେ?
ଏଇ ମୁଁ ବାହାରକୁ ଯାଇଥିଲି ନା ବୁଲିବାକୁ ବହୁତ୍ ସାରା ମନ୍ଦିର ବୁଲିବାକୁ ଗଲି ତ ବହୁତ୍ ଥକି ଯାଇଥିଲି। ଥକି କି ଆସି ଟିକେ ଶୋଇଥିଲି ଆଉ।
ବର୍ଷା ହଉଚି ନା?
ନା ନା ଆମର ଏଠି ଶୁଖିଲା ପାଗ। ଆଉ ତମର ତାଡେ କଣ ପାଗ କେମ୍ତି ଅଛି?
ବର୍ଷା ହଉଛି ପରା।
ବର୍ଷା ହଉଚି?
ହଁ।
ଅଦିନାରେ ବର୍ଷା ହଉଚି ନା?
ଆରେ ବର୍ଷା ବଲେ ଜୋରରେ ହଉନି ପୁରା ଝିପିଝିପି ହଉଚି ପୁଣି ବନ୍ଦ ହେଇଯାଉଚି। ପୁଣି ଝିପି ଝିପି ହଉଚି ବନ୍ଦ୍ ହେଇଯାଉଛି।
ଓହୋ ଝିପି ଝିପି ହେଇକି ବୁଦ୍ ଆଚ୍ଛା ଏବେ ଆଜି ତ ବହୁତ୍ ଥଣ୍ଡା ଲାଗିବ ଶୋଇଆ ପାଇଁ ଭଲ ଲାଗିଅ ଶୋଇଆ ପାଇଁ ଗରମ ହବନି।
ହୁଁ ଛିତ ଲାଗିବ।
ଆଚ୍ଛା ତମେ ଆମ୍ ହଁ ଆଚ୍ଛା ତମେ ଆମ୍ ପରିବେଶ ବିଷୟରେ କିଛି ଜାଣିଚ?
ହଁ ନିଶ୍ଚୟ।
କହିଲ କଣ ଜାଣିଚ।
ପରିବେଶ ଆମେ ଯୋ ଆମ ଚାରି ପାଖରେ ଯୋଉ ଜିନିଷ ସବୁ ଦେଖୁଚୁ ତାକୁ ଆମେ ପରିବେଶ କହିବା।
ଆମେ ପରିବେଶରୁ ଆମକୁ କଣ କଣ ମିଳେ ସବୁ।
ପରିବେଶରୁ ମିଳେ ମାନେ ଯୋଉ ଆମେ ଅ ପରିବେଶ ତ ବହୁତ୍ ପ୍ରଦୂଷଣ ହେବାରେ ଏବେ ଲାଗି ଯାଇଛି।
ହୁଁ ଆଉ ଏହାର ଏହାର କାରଣ ତମେ ଜାଣିଛ କଣ ପାଇଁ ପରିବେଶ ପ୍ରଦୂଷଣ ହଉଛି?
ହଁ ନିଶ୍ଚୟ। କାହିଁକି ନା ଦେଖ ଆମର ଯୋ ଗାଡି ମଟରରୁ ଯୋଉ ବାହାରୁଛି ଧୂଆଁ ଆଉ କଳକାରଖାନାରେ ଦେଖିଛ କି ନାଇଁ ସେ ଯୋଉ ନଳି ଟାଇପ୍ ର ଯୋଉ ନାହିଁ ନା ଉପରେ ସେ ଯୋ ଧୂଆଁ ଛାଡୁଛନ୍ତି।
ହଁ ନଳ ମାନେ କଳକାରଖାନାରୁ ବି ଦୂଷିତ ବାୟୁ ପ୍ରଦୂଷଣ ମାନେ ବାୟୁ ଆମ ପରିବେଶରେ ମିଶେ ତ ହଁ।
ସେଡା ପରିବେଶରେ ମି ଆଉ ଏ ଯୋ ନିଶ୍ୱା ପ୍ରଶ୍ୱାସ ନଉଛନ୍ତି ସେ ଯୁ ନବାରେ ବି ଅସୁବିଧା ହଉଚି ସେ ଅମ୍ଳଜାନ ପାଞ୍ଚ ସରି କଣ କହୁଥିଲି କହିଲ ଯୋ ନିଶ୍ୱାସ ନବାରେ ସେଇ ବାୟୁ ଗୁଡା ଆମ ନା ଶରୀର ଭିତରେ ପ୍ରବେଶ କରୁଛି।
ହୁଁ ଆଉରି ବହୁତ ସାରା କାରଣ ଅଛି ମୁଁ କହିବି କି?
ହଁ କୁହନ୍ତୁ।
ଯେମ୍ତି ହେଲା ଆମର କଣ ଏବେ ଜନସଂଖ୍ୟା କଣ ବହୁତ୍ ବଢିବାରେ ଲାଗିଚି ଆଉ ଯେତେ ଜନ ସ ସଂଖ୍ୟା ବଢିବ ସେମାନେ କଣ ନିସ୍ୱାସ ପ୍ରଶ୍ଵାସ ନେବେ। ଆଉ ତାଙ୍କ ଠାରୁ ଯୋଉ ଅଙ୍ଗାରକାମ୍ଳ ଟା ନିର୍ଗତ ହୁଏ ପ୍ରଶ୍ଵାସରେ ନିଶ୍ୱାସରେ ତା ଯୋଗୁ ପରିବେଶ ପ୍ରଦୂଷଣ ହୁଏ। ଆଉ ଯେହେତୁ ଆମ୍ ଏ ବହୁତ୍ ସାରା ଜନସଂଖ୍ୟା ବଢିଯିବାରୁ ଗଛ ଗୁରା କାଟୁଚେନ୍ତି। ଗଛ କାଟି ଗଛ କଟୁଥିବାରୁ ଆମେ ଯୋ ଅଙ୍ଗାରକାମ୍ଲ ଗୁରା ପରିବେଶକୁୁ ଛାଡିଲେ ସେମାନେ ସେଇଟାକୁ କଣ ସୋ ଷି ନିଅନ୍ତି ଯେହେତୁ ଗଛ ସଂଖ୍ୟା କମିଯିବ ସେମାନେ ଆଉ ନେଇପାରିବେ କି। ଏଥିପାଇଁ ପରିବେଶ ପ୍ରଦୂଷଣ ହବ ଆଉ ଯେତେ ଯା ହଁ ଆଉ ଯେତେ ଜନସଂଖ୍ୟା ସେତେ ଗାଡି ମଟର ଯାନବାହାନ ଆମେ ବ୍ୟବହାର କରୁଛୁ। ଛନ୍ତି ତା ଦେହରୁ ମଧ୍ୟ ମିଥେନ୍ ଭଳି ବିଭିନ୍ନ ପ୍ରକାର ପ ମାନେ ଦୂଷିତ ବାୟୁ କଣ ଆମ ପରିବେଶରେ ଯାଉଛି। ତ ସେଥିପାଇଁ ବି ପରିବେଶ ପ୍ରଦୂଷଣ ହଉଛି ଆଉ ଆମେ ମାନେ କଣ ବହୁତ ସାରା ଜିନିଷ ବ୍ୟବହାର କରିକି ଏଣେ ତେଣେ ଫୋପାଡି ଦଉଛନ୍ତି।
ହୁଁ।
ସେଗୁରା ମଧ୍ୟ ପରିବେଶର ଉଁ ମିଶି
ହଁ କିନ୍ତୁ ବେଶୀ ପ୍ଲାଷ୍ଟିକ ଯୋଉ ଜରି ଆମେ ୟୁଜ୍ କରୁଛନ୍ତି।
ହୁଁ ହୁଁ। ଯଉରା କଣ ଜୈବିକ ନୁହେଁ ଯଉରା ମାଟିରେ ମିଶି ପାରେ ନା ଯୋଉଟା କଣ ନଷ୍ଟ ନଷ୍ଟ ହେଇପାରେ ନା ସେଇଥିପାଇଁ କଣ ଆମ ପରିବେଶ ବହୁତ ପ୍ରଦୂଷଣ ହଉଛି ଆକୁ ଆମେ କେମିତି କଣ ରୋକିବା? ତମେ ତ ଜାଣିଥିବ।
ଆମେ ଯାହାହେଲେ ବି ତ କମ ଗାଡି ମଟର ଯବା କମ ବ୍ୟବହାର କରିପାରିବା ନାହିଁ ଯାହା ହେଲେ ସବୁବେଳେ ଦରକାର।
କିନ୍ତୁ ଅଧିକ ଦିନ ହେଇଗଲା ପରେ ଗୋଟେ ଉ ଗୋଟେ ଯାନ ତାକୁ ଆଉ ବ୍ୟବହାର କରିବାଟା ଉଚିତ ନୁହେଁ।
ହୁଁ ସମସ୍ତେ ଯଉ ସଜାଡୁଛନ୍ତି। ବାର ବାର ମାନେ ସେଟା ଅଛି ନା ଦି ବର୍ଷ କି ତିନି ବର୍ଷ ପରେ ଆଉ ସେ ଗାଡିିକୁ ମାନେ ଚଲେଇବା କଥା ନୁହେଁ ସେମାନେ କିନ୍ତୁ କଣ କି ନା ସେଟାକୁ ବି ଅଧିକ ଦିନ ଚଲାଉଛନ୍ତି। ବେଶୀ ଧ ଧୂଆଁ ବାହାରୁନି କି ତା ଦେହରୁ।
ଧୂଆଁ ତ ପୁରା କଳା ଧୂଆଁ ଯୋଉଟା ପରିବେଶ ଅଧିକ ପ୍ରଦୂଷଣ ହୁଏ।
ହୁଁ ହୁଁ
ସେଥି ଯୋଗୁ ଆଉ ହଁ ଆଉ ତମେ ଜାଣିଥିବ ଲୋକମାନେ କଣ ଏଣୁ ତେଣୁ ଯେମିତି ହେଲା ସିଗାରେଟ ର ବ୍ୟବହାର କରିବା। ତା ଦ୍ଵାରା ମଧ୍ୟ ଆମର କଣ ପରିବେଶ ପ୍ରଦୂଷଣ
ସିଗାରେଟ ମାନେ ମାନେ ଯୋଉମାନେ ଯିଏ ଟାଣୁଥିବ ତାର ଯେତିକି କ୍ଷତିକାରକ ନୁହେଁ ତା ପାଖରେ ଥିବା ଲୋକଙ୍କର ବେଶୀ କ୍ଷତିକାରକ।
ସେଥିପାଇଁ କଣ ଆମେ ଏସବୁ ଅ ଖରାପ ଜିନିଷକୁ ବ୍ୟବହାର କରିବା ଉଚିତ ନୁହେଁ। ଯେତେ ପାରିବା ଆମେ କଣ ଆକୁ ମାନେ ଦୂରେଇ ଦବା ଆମ ପରିବେଶ ବେଶରୁ ଆମ ଆମ ସମାଜରୁ ଏସବୁ କୁ କଣ ହଁ ନଷ୍ଟ କରିଦବା ଉଚିତ। ଏଭଳି ଜିନିଷ ଯେମିତି କେହି ଲୋକମାନେ ଦେଖିବାକୁ ନ ପାଇବେ। ଲୋକମାନେ ଦେଖିଲେ ଯେ ତାକୁ ବ୍ୟବହାର କରିବେ ଯଦି ସେମାନେ ଆଉ ଦେଖିବାକୁ ନ ପାଇବେ ସେ ବ୍ୟବହାର କରିବେ କି? ଆଚ୍ଛା ଆଉ କୋଉ ଜୀବ ଏମିତି ଅଛନ୍ତି ଯୋଉମାନୋନ ଆମ ପରିବେଶରେ ଆମକୁ ସାହାଯ୍ୟ କରନ୍ତି ଯେମିତି ଆମ ମୃତ୍ତିକା ଉର୍ବରରେ
ହଁ ଜିଆ ଫାଷ୍ଟ କଥା ହଉଛି ଜିଆ କାହିଁକି ନା ଆମକୁ ମାଟିରେ ସ୍ଥଳେ ରହି ସେ ଯୋଉ ଉର୍ବର ମାଟିକୁ ଫୁସଫୁସିଆ କରୁଛି ଯୋଉ। ଫସଫସିଆ କଲା ଦ୍ଵାରା ମାଟିରେ ଯୋଉ ସାର ବୁଣିବା ଦ୍ଵାରା ଠିକ ଆମେ ଗୋଟେ ଗଛ ଗଛ ଲଗେଇଲେ ବି ସେ ସାର ଟା ଯାଇକି ଗଛ ପାଖରେ ପହଞ୍ଚି ପଡୁଛି ଫ ଫସଫସିଆ
ହଁ ସେଥିପାଇଁ କଣ ଜିଆ କୁ କଣ କୁହନ୍ତି ନା କୃଷକଙ୍କର କଣ ବନ୍ଧୁ।
ବନ୍ଧୁ ହଁ।
ଆଉ କୋଉ ହଁ ଏଇଟା ତ ଗଲା ଆମକୁ ଯୋଉମାନେ ସାହାଯ୍ୟ କରନ୍ତି ଆଉ କୋଉ ଜୀବ ମାନେ ଅଛନ୍ତି ଯୋଉମାନେ ଆମ ପରିବେଶରେ କ୍ଷତି ପହଞ୍ଚାନ୍ତି।
କୋଉଟା ଏବେ ମୁଁ ଜାଣିନି ସେଇଟା।
କ୍ଷତି ଯେମିତି ଆମର ହେଲା। ଝିଟିକା ପୋକ ଯୋଉମାନେ କଣ ଫସଲ କୁ ଖାଇଯାଆନ୍ତି। ଆଉ ଆମର ଫସଲ ରେ ତମେ ଦେଖିଥିବ ପତ୍ର ଗୁଡା ସବୁ ବହୁତ ଛୋଟ ଛୋଟ ପୋକ ଅଛନ୍ତି ଲାଗିଥାନ୍ତି ଯୋଉମାନେ ଆମ ଫସଲ କୁ ନଷ୍ଟ କରିଥାନ୍ତି ସେମାନେ
ନେ ଯୋଉ ଉଁ ବେଶୀ ବି ଖରା ଦିନେ ହେଇକ ନା ପତ୍ର ଝଡା ଦିଏ କାହିଁକି ନା ସେ ପୋକ ଉପରେ ତାଙ୍କୁ ଖାଇଯାଇଥାନ୍ତି ପତ୍ର ଗୁଡାକ।
ହଁ ସେଥିପାଇଁ ଆମେ କଣ ରାସାୟନିକ ପଦାର୍ଥ ଆମେ ବ୍ୟବହାର କରନ୍ତି ଫସଲରେ ଯେମିତି ଆମ ଫସଲ ନଷ୍ଟ ନହବ ସେଥିପାଇଁ ମଧ୍ୟ ଯେତେବେଳେ ବର୍ଷା ହବ। ସେ ଫସଲରେ ପାଣି ଆସିବ। ସେ ଧୋଇକି କଣ ଜଳରେ ମିଶିବ ସେଥିପାଇଁ ବି ଆମ ଜଳ ପ୍ରଦୂଷଣ ଲାନା ନାଇଁ।
ହଁ।
ସେଥିପାଇଁ ଆମର କ ଣ ଯେତେ ଜୈବିକ ତାର ଜୈବିକ ଜିନିଷ ଆମେ କଣ ବ୍ୟବହାର କରିବା ଉଚିତ୍। ତା ଦଵାରା କ ଣ ଆମ ପରିବେଶ ଗୋଟେ ଭଲ ପରିବେଶ ସୃଷ୍ଟି ହେବ।
ହୁଁ। ସେଥିପାଇଁ ବା ଆମ ଦେହ ବି ବେଶୀ ଖରାପ କ ପାଇଁ ହଉଛି କହିଲା? ଏ ଯୋଉ ଆମେ ପୋଖରୀ କିମ୍ବା ନଈରେ ଯୋଉ ସବୁ ଆମେ ଗାଧଉଛନ୍ତି। ତା ଯୋଟା କୁଣ୍ଡିଆ ବି ହଉଛି କାହିଁକିନା ସମସ୍ତେ ସେଇଥିରେ ମାନେ ଜଳ ପ୍ରଦୂଷଣ ହଉଛି ନା କାହିଁକି ନା ସେଇଠି ସମସ୍ତେ ବାସନ ବି ମାଜିବେ। ସମସ୍ତେ ଯଦି ବାସନ ବାଜିବେ ଗାଈ ଗୋରୁଙ୍କୁ ବି ଗାଧେଇ ଦେବେ ଲୁଗା ସଫା କରିବେ। ଆମେ ବି ସେଇଥର ଗାଧଇବା ଦ୍ଵାରା ଆମକୁ କୁଣ୍ଡିଆ ହୋଇଥାଏ।
ହଁ ସେଥିପାଇଁ ଆମେ ଏଠୁ କଣ ଶିଖିଲେ ନା ପୋଖରୀ ହଉ ଜଳ ହଉ ଆମେ କଣ ତାକୁ ପ୍ରଦୂଷଣ ନ କରିବାଟା ଭଲ ତା ଦେହରେ ଆମେ ଯୋଉ ଗୋରୁ ଗାଇକି ଗ ଗାଧେଇଛନ୍ତି ସେଟା ଆମେ ତାଙ୍କୁ ଗାଧେଇ ଦବାନି ଆଉ
ନା ହଁ ଗାଧେଇ ଦବା କିନ୍ତୁ ଗୋଟେ କିଛି ଗୋଟେ ପାତ୍ର ଆଣିକି ତା ଦେହରେ ପାଣି ରଖିକି ଗାଧୋଇଦବା। ଏମିତି ନେଇକି ସା ମାନେ ଏଥିରେ ପଶେଇକି ଗାଧେଇ ଦବା ନାହିଁ ନଈ କିମ୍ବା ପୋଖରୀରେ।
ହଁ ଆଉ ଯେମି ଆଉ ଯେମିତି ରହିଲା ଆମେ ବାସନ ଯାଇକି ଆମେ ପୋଖରୀରେ ମାଜନ୍ତି। ଆଉ ଆମେ କଣ? ଏଣୁ ତେଣୁ ଆବର୍ଜନା ନଈ ମାନେ ପୋଖରୀରେ ପକାନ୍ତି ସମୁଦ୍ରରେ ପକାନ୍ତି ନଈରେ ପକାନ୍ତି। ଆଉ କଣ ଯେମିତି ଆମେ ଗାଧାନ୍ତି ଏସ ଆଉ ହଁ ଲୁଗା ସଫା କରିବା ଏ ଏସବୁ ଯଦି ଆମେ ଏସବୁ ନ କରିବା ତେବେ କଣ ଆମ ଜଳ ପ୍ରଦୂଷଣ ହବନି କମିଯିବ। ତ ପରିବେଶ ଭଲ ରହିବ।
ହଁ।
ଆଉ ଯେତେ ସମ୍ଭବ କଣ ଆମକୁ ଗଛ ଲଗେଇବା ଉଚିତ୍ ଗଛ ଆମ ପରିବେଶରେ କଣ ଗୋଟେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ କଣ ପରିବେଶ ସୁରକ୍ଷା ପାଇଁ ଏଥିପାଇଁ କଣ
ହଁ ଗଛ ତ ନଥିଲେ ଆମେ ଅମ୍ଳଯାନ କେମିତି ପାଇବା ଆମେ ତ ମରିଯିବା।
ଅମ୍ଳଯାନ ହଉ ଖାଦ୍ୟ ହଉ ଆମ କାଠ ବି ଆମର ବହୁତ ଦରକାର ସବୁ ଜିନିଷ ଆମେ ଯୋଉ ଆମ ଘର ସାରଞ୍ଜମା ଆଉ ଖଟ ହଉ ଆମ ଝରକା କବାଟକୁ ଆମେ କଣ କାଠରେ ହିଁ ତିଆରି କରୁଛନ୍ତି ସେଥିପାଇଁ। ଆମ କାଠକୁ ଜାଳେଣୀ ଭାବରେ ବ୍ୟବହାର କରନ୍ତି ଘର ତିଆରି କରିବାରେ ମଧ୍ୟ ବ୍ୟବହାର କରନ୍ତି। ଆଉ ତମେ ଜାଣିଛ ଆ ସବୁ ମାନେ ଗଛ ଏମିତିଆ ଗୋଟେ ଜିନିଷ ଯୋଉଟା କେବଳ କୋଉଠି ଦେଖାଯାଏ? ତମେ ଜାଣିଛ କେବଳ ଆମ ପୃଥିବୀରେ।
ହଁ ହଁ ବାହାରେ ତ ଏ କାହିଁକି?
କାରଣ ଆମ ପୃଥିବୀରେ ପାଣି ଅଛି ଆଉ କୌଣସି ଏମିତି ଗ୍ରହ ନାହିଁ ଯୋଉଠି ପାଣି ଥିବ ହଁ ଆଜିିକାଲି ଜଣା ପଡୁଛି କୋଉଠି କୋଉଠି କ ପାଣି ଅଛି?
ହଁ ପାଣି ତ ଅଛି ମାନେ ଅଳ୍ପ
ଆମର ଏଠି କିଛି ଏତେ ମାନେ ଖରାପ ଲୋକରା ଅଛନ୍ତି। ଖାସ୍ କରିକି ଆମ ଏଇ ଘରେ ବି ଜଣେ ଅଛି ତାକୁ ଯେତେ ବୁଝା ସେ କାହିଁକି ବୁଝିବ। ସେ ଖାଲି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛି ଖରାପ ଭାଷା କହିବ। ଏମିତି ହେଲେ ବି ପରିବେଶ ପ୍ରଦୂଷଣ ହବ ତାଠାରୁ କଣ ଲୋକମାନେ ତ ଖରାପ ଭାଷା ଶିଖି ସେମାନେ ବି କହିବେ। ତ ଖରାପ ଭାଷା ବି ନ କହିବାଟା ଭଲ।
ହଁ। ଆମ ଧନୀ ହେବେ ସବୁ। ଜିନିଷ ଆମେ ବି ନିଜେ ବି ସମସ୍ତେ କହିବାକୁ ଗଲେ ଆମେ ବି ନିଜେ ହିଁ ପ୍ରଦୂଷଣ ଗୋଟେ ମଣିଷ କାହିଁକିନା ଆମେ ବି ଆମ ଦ୍ଵାରା ବି ଲୋକ କିଛି ଶିଖୁଛନ୍ତି। ଆମେ ଯଦି ସେଇ କଥା ଟାକୁ ଖରାପ୍ କରି କହିବା ସେ ମାନେ ଆମଠୁ ଛୋଟ ଯିଏ ସେ ବି ସେଇ କଥାଟା ଶିଖିବ। କିଛି ନହେଲେ ମୁଁ ଏଇଟା କିଛି ଜାଣିନଥିଲି ତମେ ମତେ ହେଇ କହିଲ। ମୁଁ ପୁଣି ଶିଖିଲି କି ନାଇଁ।
ହୁଁ ପ୍ରତ୍ୟେକ ମଣିଷ କିଛି ନା କିଛି ଅନ୍ୟମାନ ଙ୍କ ଠାରୁ ଶିଖିଥାଏ। ସେ ଛୋଟ ହଉ କି ବଡ ହଉ ଆଉ ତମେ ଜାଣିଚ ଆମ ପୃଥିବୀର ଗୋଟେ ଉପଗ୍ରହ ଅଛି?
କଣ ଯୋଉ ନେପଚୁନ୍?
ନା ଚନ୍ଦ୍ର
ଓ ସରି ଉପଗ୍ରହ କହିଲ ମତେ ଗ୍ରହ ଶୁଭିଲା।
ଆମ ପୃଥିବୀର ଗୋଟିଏ ମାତ୍ର କୃତ୍ରିମ ଉପଗ୍ରହ ହଉଚି ଚନ୍ଦ୍ର। ଆଉ କୌଣସି ସେ ଗ୍ରହ ନେଇ ଯାହାର ଗୋଟେ ଗୋଟେ ଥିବ ଯଉ ଉପଗ୍ରହ ଗୋଟେ ଥିବ। କିନ୍ତୁ ଆମ ପୃଥିବୀର ଗୋଟେ ଉପଗ୍ରହ ଅଛି।
ହଁ ସୂର୍ଯ୍ୟ ଆଉ ଚନ୍ଦ୍ର ବିନା ସୂର୍ଯ୍ୟ ବିନା ଆମର ଦିନ ହଉଚି ଚନ୍ଦ୍ର ବିନା ଆମେ ରାତି ହଉଛି ଯଦି ଚନ୍ଦ୍ର ନଥାନ୍ତା ଆମର ସଦାବେଳେ ଦିନ ହିଁ ଥାନ୍ତା।
ନାଇଁ ସେମିତି ନୁହଁ।
ହଁ
ଆମ ପୃଥିବୀ ନିଜ ଚାରିପଟେ ଘୁରୁଚି ବୋଲି ଆମର କଣ ଦିନ ରାତି ହଉଚି। ଯେ ସୂର୍ଯ୍ୟ ଟା ଗୋଟେ ସାଇଟ୍ ରେ ଅଛି। ଗୋଟେ ଗୋଟେ ତରଫର ଅଛି। ତ ଆମ୍ ଯେହେତୁ ଆମ୍ ପୃଥିବୀ ଟା ନିଜେ ଚାରିପଟେ ବୁଲୁଛି ସେଥିପାଇଁ କଣ ଦିନ ରାତି ହଉଛି। କିନ୍ତୁ ସେ ଯେହେତୁ ଯେତେବେଳେ ଆମ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରେ ସେତେବେଳେ କଣ ଆମର ଋତୁ ପରିବ ତ ନ ହୁଏ, ଯେମିତି ଆମେ କହୁଛନ୍ତି ବର୍ଷା ଗ୍ରୀଷ୍ମ, ବର୍ଷା, ଶରତ ହେମନ୍ତ ସୀତ, ବସନ୍ତ, ଏଇ ସବୁ ଋତୁ ପରିବର୍ତ୍ତନ ହୁଏ। ଆଉ ଆମର ରହିଲା ମାସ ଭି ତମେ ଜାଣିଥିବ ଓଡିଆ ମାସରେ ତମେ କେତେଟା ମାସ ଅଛି ତମେ ଜାଣିଛ?
ବାରଟା।
ହୁଁ କଣ କଣ ତମେ ଜାଣିଚ ନା ମୁଁ କହିବି?
ମାନେ ମୁଁ ଓଡିଆରେ କହିପାରିବିନି। ଇଂଲିଶ ରେ କହିପାରିବି।
ନାଇଁ ମୁଁ ରୁହ ମୁଁ କହୁଛି ବୈଶାଖ, ଜ୍ୟେଷ୍ଠ ଆଷାଢ, ଶ୍ରାବଣ, ଭାଦ୍ରବ ଆଶ୍ଵିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲଗୁନ ଚୈ ଏମତି ସେ କଣ, ପୃଥିବୀ ଟା ସୂଯ୍ୟ ଚାରିପଟେ ବୁଲୁଛି ବୋଲି କଣ ଆମର ଏମିତି ମାସ ବି ପରିବ
ଏବେ ତାହାଲେ ତ ଜ୍ୟେଷ୍ଠ ମାସ ଚାଲିଛି କାହିଁକି ନା ବହୁତ ଖରା। ଯୋଉ କୁହା ହେଇନି ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ଖରା।